ହୁଡ
ହାଲୋ।
ହ୍ୟାଲୋ।
ଶୁଭୁଛି।
ହାଲୋ।
ହାଲୋ ସୁଵୁଚି ନା।
ହଁ ଶୁଵୁଚି। ହଁ ହଁ ଶୁଵୁଚି ହଁ।
କଁ କରଚ
ଏଇ ବସଚି ଆଉ ତମେ କଁ କରଚ ବସିଚି।
ମୁଁ ଏଇ ଆସିଥିଲି ଟିକେ ଦେଇ ଘରକୁ ଆସିଥିଲି ବସ ଦେଇ ଘରୁ ଟିକେ ଆସିଥିଲି ଆଉ କାମ ଥିଲା। ଗ୍ରୁପ୍ କାମ। ତମର ରୋଷେଇ ସଇଲାଣି?
ଆମର ରୋଷେଇ ମୋ ସାନ ଯା, କ ମୋ ସାନ ଯା ରୋଷେଇ ଇଇ କରିଥିଲେ। ସିରିବଣି ଆଉ। ଆଉ ତମ ଦେହ ଭଲ ଅଛି ନା? ରୋଷ୍ ଦେଇ ଆଜି ଡାଲ୍ ଡାଲ ଡାଲମା ହେଇଚି? ଆଳୁ ପୋଟଳ କଷା ହେଇଚି, ଆଉ କଣ ମାଛ ଆଣିଛନ୍ତି, ତରକାରୀ ହବ ଆଉ।
ସାଧା ସାଧାରେ କଣ ଫେର୍ ଆଇଁଷ ହେଲା?
ସାଧା ହେଇଯାଇଛି ଆମ ବାପାଙ୍କୁ ଟିକେ ଭନାଗୁନି ତ ସେ କହୁଛନ୍ତି ଖାଇଲା ବେଳକୁ ଟିକେ ଏ, ତାଙ୍କର ଖଇ ହାକୁଟିି ଭଳିଆ ଦଉଛି। ଆଉ ସେଇତି ନାଗି ଇ କି ତାଙ୍କ ନାଗି ହେଇଛି ଆଉ ସାଧା।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋ ସ୍ବାମୀ ମୋ ଝିଅ ମୋ ସାନ ଯା ମୋ ଦିଅର। ଅ ଶାଶୁଶ୍ରୀ ସମସ୍ତେ ଅଛନ୍ତି ଆଉ। ଆଉ ତମ ଘର ସବୁ ଟି କିଏ କିଏ ଅଛନ୍ତି?
ଆମ ଘରେ ଆମେ ସ୍ୱାମୀ ସ୍ତ୍ରୀ ମୋର ଗୋଟେ ଝିଅ।
ହ।
ଆଉ, ମୋ ଯା ର ଦି ଝିଅ, ଯା, ଯା ଆଉ ଦେଢସୁର। ଆଉ ଶାଶୁ ଶ୍ୱଶୁର ଅଛନ୍ତି। ଆଉ ନଣନ୍ଦ ଦିଟା।
ହ। ହ ତମ ଦେହ ଭଲ ଅଛି? ହଁ ମୋ ନଣଦ ଅଛ୍ ଅ ମୋ ନଣନ୍ଦ ଟିକର ପଡାରେ ବାହା ହେଇଛନ୍ତି।
ହ।
ଜାଣିଛନ୍ ନା।
ନା ମୁଁ ଜାଣିନି। ହଁ ଦେହ ଭଲ ଅଛି ଥଣ୍ଡା ଟିକେ ଧରିଛି। ଟିକେ ମୁଣ୍ଡ ବିିନ୍ଧା ବିିନ୍ଧି ବେଳ ଟିକେ ହଉଛି, ନ ନେ ଭଲ ଅଛି।
ମୁଣ୍ଡ ବିିନ୍ଧା ତ ଏଇନେଁ ସ ଓହୋ! ମେଡିସିନ୍ ଫେଡିସିନ୍ ଖାଉଛନ୍ତି ନା ଔଷଧ ଫଷଧ
ନା ମେଡିସିନ ସେ ମୁଣ୍ଡ ବିନ୍ଧିଲେ, ଟିକେ ମେଡିସିନ ଟା ଖାଏ।
ଅଁ ହୋ।
ସେ ଯୋଉ ମୁଣ୍ଡ ଟିକେ ସଫା କରିଦେଲେ, କି କୁଆଡେ ଟିକେ ଗଲେ। ହଁ ରଜରେ ଯାଇଥିଲି ଆମ ଘରକୁ ଯାଇଥିଲି। ରଜରେ ଘରକୁ ଯାଇ ବୁଲିଲି ଆଉ ହଁ ବ ବଢଆ ମଜା ହଉଥିଲା ଦୋଳି ଫୋଳି ଲାଗିଥିଲା ମେଜେ ଖେଳିଲୁ ଆଉ। ପିଠା ଆରିକା ଖାଇକି ବୁଲିକି ଆସିଲୁ ଆଉ।
କଣ ସବୁ ପିଠା ହେଇଥିଲା ତମର ରଜରେ?
ରଜରେ ହେଇଥିଲା ଏଇ ଯୋଉ ସିଝା ପିଠା ହେଇଥିଲା ଗୋଟେ ଆଉ ଗୋଟେ ପୋଡପିଠା ହେଇଥିଲା ଆଉ। ଓ ଆଉ ଗୋଟେ କ ହେଥିଲା ହଁ ଚକୁଳି ହେଇଥିଲା। ଆଉ ତାପରେ ଆଉ ଗୋଟେ ଆର ରଜ ଯୋଉ ମଝି ରଜରେ ସେଥିରେ ଛଣା ଛଣି ବି ହେଇଥିଲା।
କ୍ଷୀର ପୋଡ ପିଟା ଭଲ ଲାଗେ ନା? କ୍ଷୀର ପୋଡପିଠା କରିଛ ନା କେବେ ତିଆରି?
କିନ୍ତୁ ଭଲ ଲାଗେ ଖାଇଛି।
କ୍ଷୀର ପୋ ପିଟା କ ତିଆରି କରି ଖାଇବ ବଢିଆ ଲାଗିବ ପୁରାନ୍ତିିକି ପୁର କ୍ଷୀରରେ ଜନ୍ତା ହେଇକି
କ୍ଷୀର ହଉଛି କ୍ଷୀର ପକେଇଦବ ପକେଇଦକି ସେଥିରେ ଚାଉଳ କଣ କ୍ଷୀର ଯେମିତି ପୁରା ଫୁଟି ଆସିଲା ଭଳିଆ ବ ଚାଉଳକୁ ପକେଇ ତାକୁ ଜନ୍ତି ତାକୁ ଜନ୍ତିବ ତାପରେ ଜନ୍ତି କିି ହଁ ସେ ଚାଉଳ ଚୁନା ଟାକୁ କରିଥିବ ତାକୁ ଜନ୍ତିବ ଜନ୍ତଲାା ପରେ ତାକୁ କଣ କରିବ ହଁ। ପତ୍ର ସବୁ ଦିଅନ୍ତିନି ଯେମିତି ପୋଡ ପୋଡ ପିଠା ଖଲି ପତ୍ରରେ ଘି କ ମଦ ତଳେ ମାରଦବ କେ ଖେଳ ମାନେ କ୍ଷୀର ଏଇଟା ଆସିବବ ନା ତାର ଘିଅ ମାରିଦେଇକି ତା ଉପରେ କାଜୁ କିମିଶି ତାକୁ ଯୋଉ ଆଗ ସବୁ ସଜା ଦେଇ ରଖିଦବା ନଡିଆ ଫଡିଆ ତାକୁ ପକେଇ ଦେଇକିନି ତାକୁ ସବୁ ସଜେଇକି ରଖିଦବ। ସେ ପିଠାରେ ଗୋଟେ ଆଉ ତମର ଆଜି କଣ ତରକାରୀ ହେଇଚି? ହ୍ୟାଲୋ। ହ୍ୟାଲୋ।
ଶୁଭୁନି।
ତମର ଆଜି କଣ ତରକାରୀ ହେଇଚି?
ହ୍ୟାଲୋ
ତମର ଆଜି କଣ ତରକାରୀ ହେଇଚି?
ଆମର ଆଜି ହେଇଚି ହଁ ହଁ ଶୁଭିଲା ଆମର ଆଜି କଣ ହେଇଚି ଅ ହଁ ଡାଲି ହେଇଚି ପୋଟଳ ଗୋଟା ଭଜା ହେଇଚି ଆଉ ଭେଣ୍ଡି, ଭେଣ୍ଡି ମସଲା ଦିଆ ହେଇକି ଭଜା ହେଇଥିଲା।
ହଁ।
ତମକୁ ଭେଣ୍ଡି ମସଲା ଭଜା ଭଲ ଲାଗେ ନା।
ଆଉ ତ ଭେଣ୍ଡି ମସଲା ମତେ ଭଲ ଲାଗେନା। ଭେଣ୍ଡି ପୋଡ଼ା ଭଲ ଲାଗେ, ମସଲା ଭଲ ଲାଗେନା ଭେଣ୍ଡି ଭଲ ଲାଗେନା ମତେ। ମା ଭେଣ୍ଡିରେ ଭଲ
ଓହୋ ଭେଣ୍ଡି ଟା ପସନ୍ଦ ନୁହଁ? ହ୍ୟାଲୋ ଆଉ।
ହଉ।
ଆଉ ଛୁଆ ସବୁ କଣ କରୁଛନ୍ତି? ଅ ମୋର ତ ଗୋଟେ ଝିଅ। ଛଅ ବର୍ଷ ଆସିଗଲାଣି ମୋର ଗୋଟେ ଝିଅ। ଛଅ ବର୍ଷର ଆସିକି ହେଲାଣି ଆଉ।
ମୋର ବି ଗୋଟେ ଝିଅ ତେର ବର୍ଷ ତରେ ଲେଣ ଆଉ ।
ହଁ।
ଏଇ ଏଇଠି ପଡୁଥିଲା ଏଇ ଯୋଉ ଶିଶୁ ମନ୍ଦିର ଯାବେରା ଆଡେ ପଡି ଥିଲା।
ସପ୍ତମ ହେଲା ଏଣ୍ଡୁମାଳାରେ ପଡୁଛି ଆଉ।
ଓ ହୋ। ଭଲ ପଡ଼ୁଛି ନା?
ହଁ ପଢୁଛି।
ହଁ କିଛି ହଉ କିଛି ପୂଜା ପୂଜା ହଉଟ କିଛି ପୂଜା ଫୂଜା ହଉ ଯିମି ବୁଲି ଆସମି ଆଉ।
ହଁ।
ଆମ ନଈ କୂଡ ଟିକେ ଆମ
ଉ ନଈ କୂଳ ଟା ଭାରି ବଢିଆ ଲାଗେ ନଈରେ ଗାଧେ
ହଁ ଇନ ହ ପାଣି ଶୁକି ଯାଇଛି ଭାରି ପୁରା ପାଣି ନେଇଛି। ପାଇପରେ ଟୋଟାଲି ପାଣି ବାହାରୁନି। ନଈରୁ ପୁରା ପାଣି ଶୁଖି ଯାଇଛି ପଟରେ ପୁରା ବାଲି ପଡିଯାଇଛି।
ହ ହଁ ଖରା ଯୋଉ ବହୁତ ଜୋରସୋରେ ଖରା ହେଲାନି କି?
ପାଣି ବା ଜମା ବାହାରୁନି ଆଜି ଲୁଗାପଟା ସଫା କରିବାକୁ ଆଉ ଲୁଗାପଟା ବି ଆଜି ସଫାସଫି କରିନେଇ। ଆଉ ସେଇ ନଈରେ ଯୋଉ ଆଳୁ ପାଣି ଅଛି ସେଠିକି ଯିବି ଆହୁରି ଜ୍ଞା କାଚିକି ଧୋଇକି ଆସିବି ଆଉ।
ହୁଁ।
ଆଉ ପୁରୀ ଯାଇଛ ନା ବୁଲି।
ହଁ ହଁ ପୁରୀ ଯାଇଥିଲି ଛଅ ଥର ଯାଇ ତିନି ଥର ହଁ ଯାଇଚି। ଅ ଦିନେ ଛଅ ଦିନ ରହିଥିଲି । ଆଉ ଏଇ ସୁନାବେଶ ଟାଇମ ରେ ଯୋଉ ଏଇ ରଥ ଟଣା ଟାଇମରେ ଯାଇଥିଲି ବି ଥରେ । ହଁ ଏମିତି ଆଉ ଥରେ ଭାଇ ଭାଉଜ ମା ଏମିତି ସମସ୍ତେ ମିଶିକି ଥରେ ଯାଇଥିଲୁ । ହଁ ବହୁତ ଲୋକ ହେଇଥାନ୍ତି ଟିକେ ଇଏ ଭଲ ଲାଗେ ।
ରଥଯାତ୍ରା ସମୟରେ ଯିବ ବୁଲିବ ସେ ଖୁସି ହୋଉଛି ଅଲଗା ।
ହଁ ହଁ
ତମ ନଣନ୍ଦ ତମ ଠାରୁ ବଡ଼ ନା ସାନ। ମୁ ଛୋଟବେେଳେ ବହୁତ ଥରେ ଯାଇଛି ।
ହଁ
କଣ କହିଲେ ।
ମୁଁ କହିଲି ଯେଉଁ ଆମର ହେଉଛି ଫାଷ୍ଟ ଦେଢ଼ଶୁର ହୁଁ ଆଉ ତାପରେ କଣ ଯାଇନାହାନ୍ତି ।
ହଁଁ ତାପରେ ଏଇ ମୋ ସ୍ଵାମୀଙ୍କର ଥର ଯାଇଛୁ ।
ହୁଁ ହଁ
ଦୁଇ ଥର ଯାଇଚୁ । ହଁଇ କଣ କହିଲେ ପୁଣି ନଣନ୍ଦଉଛି ବଡ ନା ସାନ ପଚାର ଏ
ହଁ ନଣନ୍ଦ ପା ହଁ । ମୋର ଦି ନଣଦା ଫାଷ୍ଟ ଆମ ଦେଢଶୁର ତାପରେ ମୋର ଆଉ ଗୋଟେ ନଣଦ ସେଏବେ ଆଉ ଆ ମୁଁ ଯ ମୋ ସ୍ଵାମୀ ଫେରେ ଆଉ ଗୋଟେ ନଣଦ ।
ମାନେ ଫାଷ୍ଟ ପୁଅ ତାପରେ ଝିଅ ଫେର୍ ପୁଅ ଫେର୍ ଝିଅ ଏମିତି ।
ଆମ ସ୍ୱାମୀ ସ୍ୱାମୀଙ୍କ ତଳେ ଆଉ ଜଣେ ନନ୍ଦଦ ଅଛନ୍ତି । ତମ ସ୍ୱାମୀଙ୍କ ତଳେ ଆଉ ଜଣେ ନନନ୍ଦ ଅଛନ୍ତି ।
ହଁ ହଁ
ନଣନ୍ଦ ମାନେ ବାହେଇ ସାରିଲେଣି ।
ହଁ ହଁ ମୁଁ ଆସିଲା ପୂର୍ବରୁ ସେ ବାହା ହେଇ ଯାଇଥିଲେ । ନଣନ୍ଦ ପାଇଛନ୍ତି ନଣନ୍ଦଙ୍କର ଗୋଟେ ପୁଅ ଆଉ ଗୋଟେ ନଣନ୍ଦଙ୍କର ଅଁ ତାଙ୍କର ହଉଛି ତିନିଟା ଝିଅ ।
ଆଉ
ହଁ ମୋର୍ତ ଗୋଟିଏ ନଣନ୍ଦ ଆଉ ଗରମ
ହଁ
ଜି ବିସେସ୍। ଗରମ ନାହିଁ ଆଜି ବିଶେଷେ ଅଳ୍ପ ଅଳ୍ପ ମଝିରେ ଯୋଉ ଗରମ ହଉଥିଲା ଏ ବର୍ଷ ତ ପୁରା ଗରମ ପୁରା ଅସହ୍ୟ ।
ହୁଁ ହୁଁ ସେ ଦେଖା ହେବ ସିଆଡ଼େ। ଆ ଆଉ ପଖାଳ ଖାାଉନା ।
ଖାଇ ବା ଥଣ୍ଡା ଧଥରୁଛି ସେ ନାଗି ପଖାଳା ଖାଉନି । ପଖାଳ ଖାଇଲେ ବା ଥଣ୍ଡା ଧରୁଚି। ସେଇଥିପାଇଁ ପଖାଳ ଖାଇ ପାରୁନି।
ଓଃ! ହୁଁ, ହୁଁ, ହୁଁ, ସମସ୍ତଙ୍କ ଦେହରେ ସୁଟ୍ କରେନି ଆଉ।
ହଁ ମାନେ ତୋମେ ପ
ହଁ ମୁଁ ପଖାଳ ଖାଏ। ହଁ ହଁ ମୋର ପଖାଳ ଟା ଫାଷ୍ଟ।
ନା ପଖାଳ ଆଗେ ଖାଉଥିଲି। ଏଇନି ଥଣ୍ଡା ଧରୁଚି। ମୋତେ ଥଣ୍ଡା ଧରୁଚି। ମୋ ସାନ ଯାକୁ ବି ଥଣ୍ଡା ଧରୁ ଚି, ଆଉ ମୋ ଶାଶୁ ବି ପଖାଳ ଖାଆନ୍ତିନି। ଆମର ସମସ୍ତଙ୍କୁ ଥଣ୍ଡା ଧରିଛି।
ହୁଁ।
ଆଉ ମ କେବଳ ମୋ ଦେରଜ ଦିଟା ଖାଆନ୍ତି ଆଉ କେଇ ଖାଆନ୍ତିନି ପଖାଳ। ସକାଳୁ ରୁଟି ଖାଉଛି। ହଁ ମୁଁ ସକାଳୁ ରୁ ଟି ଖାଏ। ଆଉ ପଖାଳ ତ ଖାଇଲା ଖିଣି ଥଣ୍ଡା ହଉଛି ଆଉ। ସେଇ ଦିନ ରୁଟି ଖାାଉଛୁ।
ହଁ। ହଉ ଟିକେ ଡାକୁଚନ୍ତି ମୁଁ ରଖୁଚି। ଉଁ, ପରେ କରିବା।
ହୋ।